ହ୍ୟାଲୋ।
ଆଉ କଣ ।
ଏଇ ବସିଛି। ଏଇ ବସିଚିବା ଏଇ ପୁଅକୁ ପିନ୍ଧେଇ ଦଉଛି ଡ୍ରେସ। ପୁଅ କୁ ଡ୍ରେସ ପିନ୍ଧେଇ ଦୋଉଛି। ହୁଁ ଆଉ କଣ କରୁଛ?
ଆଉ ତା ପୁଅ ଦେହ ଭଲ ଅଛି ନା?
ହଁ ଭଲ। ତମର?
ହଁ ଭଲ ଅଛୁ।
ତମ ଦେ ଭଲ ଅଛି ନା? ଆଉ ନଡିଆ କମଳା ସବୁ ଅଛି ନା?
ହଁ ନଡିଆ ନଡିଆ ତ ପାଚିକି ଝରୁଛି ଶୁଖିକି ପଡୁଛି ଆଉ। ଗୋଟଉଛୁ ଆଉ।
ଦିଟା ଦିଟା ପଡୁଛି ଯେ ନଡିଆ ପଡୁଛି ଆଉ ପଣସ ପାଚିକି ପଡୁଛି ଆମ୍ବ ତ ଆମ୍ବ ପଡି ପଡିକା ଆମ୍ବ ସ ସରିଗଲା। ଏ ଲଗେ ଖାଲି ନଡିଆ ପଣସ ପାଚିକି ଝଡୁଛି ଆଉ। ଗୋ ରହୁଛୁ।
ଆମ ଆମର ପା ଆମର ପା ଏଇଠି ନଡିଆ ନଡିଆ ପଚି ଯାଇ ଢିଢା ମୁଁ କହି ସେ ନଡିଆ ସେଠି ଖାଇମି ବୋଲି ଯାହା ହୁଏ ନା ନଡିଆ ଖାଇବାକୁ ଛାଉନି।
ଆଉ ଦେଖିଲେ ଇଚ୍ଛା ହବ କି ଏତେ ସେତେବେଳେ ନଥିଲା। ତମର କେତେ ନଡିଆ ଗଛ ଅଛି ବାଡିରେ?
ଓ ଅଛି ଚାରିଟା ଗଛ ଚାରିଟା ଗଛ ଗଛ ଅଛି ପଣସ ଗଛ ଗୋଟେ ଅଛି ଆମ୍ବ ଗଛ ତିନିଟା ଅଛି ବଡ ବଡ ଆମ୍ବ ହଉଛି ବା। ଆ କେଜାଣି। ହୁଁ ପାଚିକି ସେମିତି ଛଡିକି ପୋକ ହଁ ଏରା ପୋକ ହେଇକି ସେମିତି ବଢୁଛି। କଞ୍ଚା ଏପର୍ଯ୍ୟନ୍ତ ଅଛି ଆମ୍ବ ଗୁଡା କଞ୍ଚା ଅଛି ଗଛ ଗୁଡା। ବାଇଗଣ ପଲେଇ ଆମ୍ବ ନା କି ଆମ୍ବ ସେଇଡାଟା ଅଛି ସେ।
ହଁ ହଁ ଫଜିଲି ଆମ୍ବ ବାଇଗଣ ପ
ହଁ। ହଁ।
ଆମ୍ବ କୁହନ୍ତି। ସେଇ ଗୁଡା ହଁ ସେଇଟା ସେଇଟା କୁହନ୍ତି। ସେଇଟାକ ବର୍ଷା ସିଜିନ ରେ ରୁହେ।
ଆଁ।
ଆଉ କୁନ୍ଦୁରିୀ ତ ଆମର ଆମ୍ବ ଗଛ କ ଯାଇଛି ଯେ କୁନ୍ଦୁରି ଖାଲି ପାଚିଛି ଆଉ। କୁନ୍ଦୁରରି ପାଚିଲା କୁନ୍ଦୁରୀ ଅଛି ଗ ପଥରେ ଏରା ପାରି ହଉନି ତଳେ ଯୋଉ କୁନ୍ଦୁରି ହଉଛି ସବୁ ତୋଳିକି ଆଣୁଛୁ ଭାଜିି ଖାଉଛୁ ହେଇ ଆମ୍ବ ଗଛ କୁ ଡଙ୍କ ଯାଇଛି ଯେ ସେରା ସବୁ ପାଚଛି।
ହ।
ଆଉ କଣ ପନିପରିବା ଆଉ କଣ ତମ ବାଡିରେ?
ଆଉ କିଛି ନାହିଁ କିଛି ନାହିଁ।
ହଁ କିଛି ନହିଁ ବୋଇତାଳୁ କଖାରୁ ଗଛ ଲଗେଇନା କି?
ନା ଏ ଯଉ ହଉଛି ହଁ କ ଲଗା ହୁଏନି ନା ସେମିତି ଲଗା ହୋଇନି ଖାଇକି ଯଉ
ହଁ ଆମର ତ ସେମିତି ଏ କାଟିକି ଚୋପା ସହିତ ମଞ୍ଜି ପକେଇଥିଲି ଯେ ଆଉ କ କଖାରୁ ଗଛ, ବୋଇତାଳୁ ଗଛ ଏଇ ହଉଛି ଆଉ, ଏଇ ମାରୁ
ସେଇଠି ଆମ ବାହାରେ ଗୋଟେ ଏ ଛୋଟିଆ ଛାମୁଡିଆ ଖଣ୍ଡେ ମାରିଦେଇଛନ୍ତି, ଯେମିତି ଖରା ବର୍ଷା ହୁଏ ବୋଲି ସେଇଠି ଚୁଲି କରିଛି ରୋଷେଇ କରି ଭାତ ବସାଏ। ସେଇ ଛାମୁଡିଆ ଉପରେ କଖାରୁ ଡଙ୍କ ବୋଇତାଳୁ ଡଙ୍କ ମାଡୁଛି। ଆଉ ଆମ ସେଇ ରୋଷେଇ ଘର ଯୋଉ ଅଜବେଷ୍ଟ ରୋଷେଇ ଘର ଟା ସେଇ ଆଜବେଷ୍ଟ ଉପରକୁ ଯାଉଛି ଗୋଟେ ଡଙ୍କ ଗଲାଣି ଯାଉଛି ସେ ପର୍ଯ୍ୟନ୍ତ ଆଉ ମାନେ ସେ ଆଦବସ୍ତ ଉପରେ ଯଦି ବୋଇତାଳୁ ହବ ହଉ। ଡଙ୍କ ଯାଉଛି ହୁଁ ହୁଁ। ଆଉ ତ ଚାଳ ଘର ନାହିଁ। ସେ ଆଜିବଷ୍ଟ ଉପରେ ମାଡୁଛି ବୋଇତାଳୁ ଆଉ ଡଙ୍କ ଆଉ।
ହଁ।
ଏଠି ବୋଇ ତାଳୁ ହୁଏନି ବାଡିରେ। ସେ ବିଲରେ ଯୋଉ ଲଗଅନ୍ତି ବିଲରେ ଭଲ ବ ବୋଇତାଳୁ ହୁଏ। ହେଲେ ଘର ବାଡିରେ ବୋଇତାଳୁ ହୁଏନି। ଦେଖିବା କଣ ହଉଛି।
ଆମ ପା ଏଥର ଏଇ ଯୋଉ ବୋଇତାଳୁ। କନ୍ତି ବୋଇତାଳୁ ଡଙ୍କ ତ ଆମେ କଣ ଖାଇବୁନୁ ଛୁଆ ଟା ଦି ମାସ କହଲେ ବୋଇତାଳୁ ଡଙ୍କ ଖାଆନ୍ତିନି। ଆମେ ଏଠି ଆମର ବୋଇତାଆଳୁ ନଗେଇବା।
ପୋଇ ଖାଆନ୍ତି ନି।
ବୋଇତ ଆଳୁ ତାଙ୍କ
ପୋଇ ଖାଆନ୍ତି ନି ହଁ ବୋଇତ ଆଳୁ ଡଙ୍କ ଖାଇବେନି କଣ ହେଲାକି ପୋଇ ଟା ଖାଆନ୍ତି। ଧୂପ କାଠି କାଚ ଟା
ନାଉ ନାଉ ଖାଉଛୁ ଅଧିକ ହେଇକି ଆନ୍।
ପଇସା କଣ ଖର୍ଚ୍ଚ କରିଦେଇଛୁ କି? ମୁ କଣ ଖର୍ଚ୍ଚ କରିନି ଲୁଚେଇକି ରଖିନି। ଆଉ ରଖିଛି ତ ଆଉ କଣ ମ। ଆଉ ଲାଉ ଖାଆନ୍ତି ନାଇ ପୋଇ ଖାଆନ୍ତିନି।
ନା ଲାଉ ପା ଖାଆନ୍ତି କ କହିଲେ ଲାଉ ଯେତେ ଖାଇପାରିବ।
ହଁ ଇଏରେ ଏବେ ଡକ୍ଟର ମାନେ କହିଲେଣି ଲାଉ ଖାଇବା ପାଇଁ। କ୍ଷୀର ହବ ଏଇ ଯୋଉ ଛୋଟ ଛୁଆ ଜନ୍ମ ହେଲେ। ଲାଉ ଖାଇବାକୁ ଦଉଛି ଡାକ୍ତର କହୁଛନ୍ତି ଲାଉ ଖାଇବା ପାଇଁ କିନ୍ତୁ ମ ପୋଇଟାକୁ ବାରଣ କରନ୍ତି। ଆଗରୁ ଲାଉ ନାହିଁ ହଁ ଭେଣ୍ଡି ଭେଣ୍ଡି ନ ଖାଅ।
ନଖା ଭେଣ୍ଡି ନଖା ଆଉ ପୋଇ ଖାଇବୁନି ଆଉ ସବୁ କଥା ଖାଇବୁ ଏଇ ଯୋଉ ଶୁଖୁଆ।
ହଁ।
ଶୁଖୁଆ ଆଉ ଲଙ୍କା ଖାଇବୁ ନୁ ବେଶୀ। ଲଙ୍କା ଖାଇବୁ ଯଦି ଟିକେ ଟିକେ ଲ କା ବେଶୀ ଖାଇବା ପାଇଁ ଆଉ ଧାର
ହଁ ଆଉ କଣ କରାଣ୍ଡୀ ମାଛ ନା କଣ ଚୁନା ମାଛ ଖାଇବୁନାଇଁ।
ହଁ ସେଇ ଚେ ଛୋ ହଁ ସେଗୁଡା ଏ ଅଳ୍ପ ଟିକେ ଯଦି ଖାଇବ ଖାଇବ ନହେଲେ ନାଇ ଖା ଏଲାକ ନ ଖାଅ ଛୋଟ ଛୁଆ ହେଇଛି ଝାଡା ହବ।
ହୁଁ।
ଝାଡ଼ା ଫାଡା ହବ ଛୋଟ ଛୁଆ ଟି ନଖାଅ ଯାଉ ଚାରି ମାସେ ଆଉ। ହ
ହୁଁ ଏ ଝିଅ ଛୁଆ ଆଡା ହଜମ କରିଦେବେ ପୁଅ ଛୁଆଡା କାଳେ ହଜମ କରିପାରି
ନା।
ଉଁ।
ମୁଁ ତ ଝିଅଙ୍କ ପାଇଁ ସବୁ କଥାବା ଖାଏ ନାଇ କିଛି ଆଉ ପୁଅ କଣ? ଏରେ କଣ ମା ମାନେ ପାଟି ବାରି ପାରନ୍ତିନି ଖାଇଦିଅନ୍ତି। ଛୁଆ ମାନେ ଝାଡା ହେବେ ଝାଡା ଯଦି ଛୁଆ ଲାଗ ଲାଗେ ଝାଡ଼ା ଦି ଚାରିଟା ହେଇଯିବେ ଝୁଆ ଲୋକ ନିସର୍ଯ୍ୟା ହେଇଯିବେନି କି ଦୁର୍ବଳ ହେଇଯିବେ। ସେଥିପାଇଁ ଛୁଆଙ୍କ ପାଇଁ ମା ମାନେ ଖାଆନ୍ତିନେଇ ବାରନ୍ତି।
ନା ଆମେ ସବୁ ଖାଉଚୁ ଦି ଜଣ ଆକେ ସବୁ ସବୁ ଖାଉଛୁ ଦି ଯା ଆଙ୍କ।
ହୁଁ।
ହଁ।
ତୋ ଯା ର କଣ ହେଇଚି ଛ ସାନ ଯା?
ହଁ ତାର ପୁଅଟା ପା ଏ ଦି ମାସ ଜମା ସାତ ଦିନି ବଡ ସାନ ମୋ ପୁଅ
ହଁ ଭଲ ଆଉ ଭଲ ଆଉ। ରାମକୃଷ୍ଣ ଆଉ ଇଲୋ ରାମକୃଷ୍ଣ ଲୋ ସିଏ।
ଏ ତା ବାପା ନା ବା ତା ନା
ଆଉ ନହେଲେ ଠାକୁରଙ୍କ ନାଁ ଦେଇଥିବ। ନନେ ଲବ କୁଶ ଦେଇଦିଅ, ନବ ନବୀନା ନା ନବ ନବୀନା।
ନବ ନବୀନ।
ଦି ଭାଇ ଆ। ଆ ଦି ଭାଇ ଆଉ ତା ବାପାଙ୍କ ନାଁ ରାମ ଯଦି ଆଉ ଉଁ ଲବ କୁଶ କିଏ ବଡ କିଏ ସାନେ ତୋ ପୁଅ ନା ତା ପୁଅ ବଡ?
ସିଏ ବଡ ସାତ ଦିନ ତାର ପା ନଅ ମାସ ରୁ ୱାଟର ଲିକ କଲା ଯେ କହନା ଯୋଉ ହଇରାଣ। ନଅ ମାସ ହେଇନଥିଲା ଟି ହଁ। ନଅ ମାସ ହେଇନଥିଲା ଓ ନଅ ମାସ ହେଇନଥିଲା ୱାଟର ଲିକ କଲା ହେଟୁ ମେଡିକାଲକୁ ଗ କଲେ ଭୁବନେଶ୍ୱର ପୁରା କୁହନା କୁହନା ଭାରି ହଇରାଣ ହେଇ ସେ ସମୟଟା ସେ ପୁଣି ମୋ ଶ୍ୱଶୁର ଦେହ ଖରାକୁ ସିଏ ଆଇ ସି ୟୁ ରେ ଅଛନ୍ତି। ଏମିତି ଆଉ। ହଁ ବା। ଆଁ ହଁ ଏଇନା ସବୁ ଭଲତ କିନୁ ତଥାପି ମୋ ଶଶୁର ଟିକେ କଁ କହିଲ ତମ ନେଟୱାର୍କ ପାଉନି ନା କଣ। ତାଙ୍କ ଦେହ ଏଇନା ଭଲ ଯେ ବାଉଲଚିଆ ରକମ ହଉଛନ୍ତି।
ଅ ହ ବୟସ ହେଲାଣି ଆଉ।
ହୁଁ। ହଁ ପୁଣି ବର୍ଷା ପାଗ ଆ ହଁ ବା ବର୍ଷା ହଁ ବା। ବର୍ଷା ପାଗକୁ ତାପରେ ମୋ ପୁଅ ଯେ ମୂତିକି ଖ ଆଉ ବର୍ଷା ଏଣା ଖାଲି ତୁହାକୁ ତୁହା ତୁହାକୁ ତୁହା ଛାଡୁଚି। ଆମ ଆଡେ ହଉନେଇ କି?
ଅ ହ।
ଆଉ ତୋ ଝିଅ କଁ